ହଁ
ନମସ୍କାର।
କଣ କରୁଛ ମୁଁ ଏଇ ଆପଣ କତେ ଟିକେ ଫୋନ ଲଗେଇଲି ଆପଣ କଣ କରୁଛନ୍ତି।
ହଇଁ ବସିଥିଲି ଆଉ ଟିକେ ଶୟନ କକ୍ଷରେ। ଶୋଇକିନା ଏବେ ବର୍ତ୍ତମାନ ନିଦ ଭଗ୍ନ ହେଲା ଯେହେତୁ ଆମର। ଗୃହରେ ଅପରାହ୍ନରେ ସବୁ ଘରକୁ ଝାଡୁ ଦ୍ଵାରା ଅଳିଆ ସ ଧ କରାଯିବ। ତା ଦ୍ଵାରା ଯେତିକ ଆମର ଅଇଁଠା ଯାବ କେତେକ ବାସନ କୁସନ ଥିବ ତାକୁ ସଫା କରାଯିବ। ଘରର ଯେତିକ ଲୁଗାପଟା ସବୁ କରା ହେଇଚି ସବୁ ତୋଳା ହବ, ସେଥିପ୍ରତି ଟିକେ କାମ ଛି ଆଉ ତଥାପି ଆପଣ ଯଦି କ କରିଚନ୍ତି ମୁଁ ନିଶ୍ଚିନ୍ତ ଆପଣଙ୍କ ସହିତ କିଛି ସମୟ ଦେବି କୁହନ୍ତୁ ଆପଣଙ୍କର
ଫ୍ରି ଥିଲି। ମୁଁ ସେଇ ବ ସ ଗଡ ଶୋଉଥିଲି ଯେ ମତେ ନିଦ ହେଲାନି। ଏ କଥା ହେବି ବୋଲି କାହା ସାଙ୍ଗରେ ଟିକେ ସମୟ ଅ ଅତିବାହିତ କରିବା ପାଇଁ ଆପଣଙ୍କ ଗତି କୁ ଲଗେଇଦେଲି ଆଉ।
ମୁଁ ଦେଖିବା ସାଙ୍ଗ ଯଦି ଫାଙ୍କାଥିବେ କଥା ହେଇପାରିବ ନଲେ ନାଇଁ ଆଉ।
ନାଇଁ ଆପଣ କଣ ଯେତେ ନହେଲେ ନାଇଁ କହିଲେ କଣ ମୁଁ ରଖିପାରିବି କାରଣ ରଖିତ ହବନି ନା। ତେଣୁ ଆଉ ଗୋଟେ କଥା ହଉଚି ଆଉ ଗୋଟେ କଥା ହଉଚି ଆପଣ ଦୀର୍ଘ ଅ ଏତିକି ଦିନ ଭିତରେ ଯେତିକି କଥା ହେଲାଣି ଆପଣଙ୍କର କେବେ ହେଇନଥିବେ ନାଇଁ। ଏଇ କିଛି ଦିନ ହବ ଟିକେ ତରଙ୍ଗ ଏ ସହିତ କଥା ହଉଚି ମାନେ ଦେଖନ୍ତୁ ଅ ଦୁନିଆ କୋଉ ପର୍ଯ୍ୟନ୍ତ ଯାଉଚି ଯୋଉଠି ମାନେ ଅର୍ଥର ରହୁଚି ସେଇଠି
ହଁ।
ସମ୍ପର୍କରେ ରହୁଚି ନାଇଁ ଆପଣ ସମ୍ପର୍କ ବିଷ
ନା ସେଇଟା ତ ମୁଁ ଜାଣିଚି। ଚି ସେଇଟା କାରଣ ପ୍ରତି ଘରେ ଘରେ ବି ସେଇଟା ହଉଚି। ଏଇ ଜିନିଷ ଟା ପୁରା ବାସ୍ତବିକ କଥା। ହାଁ।
ଆଜ୍ଞା କାରଣ ଏଇଟା ସତରେ କିନ୍ତୁ ଆଜ୍ଞା।
କାରଣ ମଣିଷର ସବୁ ମଣିଷ କଣ ଆଜ୍ଞା?
ହଁ କୁହନ୍ତୁ କୁହନ୍ତୁ।
ନା ମୁଁ କଇଲି କାରଣ ଏବେ ଅର୍ଥ ଯୁଗ ଯେହେତୁ ହେଲାଣି ମଣିଷ ଅର୍ଥ ସହିତ ଲୋକମାନୋନ ଆପଣେଇବେ। ଆଉ ମଣିଷ ଆମେ ହେଇଚେ ମାନେ ପ୍ରତି କ୍ଷେତ୍ରରେ ସବୁବେଳେ ଅର୍ଥ ନଥିବ କେତେବେଳେ ଅସୁବିଧା ଥିବ କେତେବେଳେ ଅସୁବିଧା ଥିବ। ସେଇ ସମୟରେ ଆପଣ ଲୋକଙ୍କୁ ବି ଭଲସେ ଚିହ୍ନି ପାରିବେ। ବାକି ତ ସମ୍ପର୍କ ସବୁ ଲୋକ ଦେଖ, ନା ବନ୍ଧୁତା ଜାଗାରେ ସେଇଟା ଆସେନି।
ହୁଁ। ଏଇ ଯୋଉ ଅର୍ଥର କଥା କହୁଛନ୍ତି ସେ ଯାହା ବିି ହେଲେ ମଣିଷ କିଛି ନା କିଛି କାର୍ଯ୍ୟ କରିବା ନିହାତି ଆବଶ୍ୟକ। ଯଦି ଏଇ କାର୍ଯ୍ୟ ସମସ୍ତଙ୍କ ମନକୁ ଯାଉଚି ଯଦି ସମସ୍ତେ କିଛି ଉ କରିପାରିବେ, ନିଶ୍ଚିନ୍ତ ଆମେ ଏଇ କାମ କରିବା ପାଇଁ ସହମତ ଦବୁ। ଆଉ ଆପଣଙ୍କ ଅଞ୍ଚଳରେ ବର୍ଷା ପାଣିପାଗ କେମିତି ରହୁଚି?
ପୁରା ବର୍ଷା ଆକାଶ ପୁରା କଳାହାଣ୍ଡି କରି ବର୍ଷା ବି ହଉଚି ଆପଣଙ୍କର ହଉନି କି ବର୍ଷା? ର୍ଷା ହଉଚି ପା ଏପଟେ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର ଅ ଏବେ କଣ ମାନେ ଖରା ରହୁଚି, ଏବେ ତ ଆଜି ବହୁତ ବର୍ଷା ର୍ଷା ବି ହେଇଚି ଆପଣଙ୍କ ଅଞ୍ଚଳରେ କେମିତି ବର୍ଷା ହେଇଚି?
ବହୁତ ହେଇଚି ଯଦିଓ ଏବେ ବର୍ଷା ଟା ବୋଧ ଏବେ ହେଲା। କିନ୍ତୁ ଏମ୍ ଏତେ ଅନ୍ ବାଦଲ ଗ ଢାଙ୍କି ଗଁ, ଏମିତି ସକାଳୁ ବଡି ସକାଳୁ ମୁଁ ବଧେ ପ୍ରାୟ ମୁଁ, ବିଛଣା ଛାଡିଲା ବେଳଠାରୁ ଦେଖୁଛି। କିନ୍ତୁ ବର୍ଷା ଆମର ଅବିକା ଯେ ହେଲା କାହିଁକି ନା ଆ ଲଘୁଚାପ ଯେହେତୁ କହେଇଛି। ଏଇ ନାଇଁ ଏମତିଆ ବର୍ଷା ପାଗ ରହିବ। ଆଉ ରହୁିବି ଟିକେ କାରଣ ଟିକ୍ କେ ପା ଯୋଉ ପରିବେଶ ଜଳବାୟୁ ଟିକେ ଥଣ୍ଡା ହେଇଯାଉ। ବହୁତ ଗ୍ରୀଷ୍ମ ଥିଲା, ଯାହା ଫଳରେ କି ରହିହବା କଷ୍ଟ ହଉଥିଲା। ଆଉ ଆପଣ ଆଜି ଗୁରୁବାରରେ, ମଧ୍ୟାହ୍ନ ଭୋଜନ କଣ ବନେଇଥିଲେ?
ମଧ୍ୟାହ୍ନ ଭଜାରରେ, ଆମେ ସ୍ଵଦିଷ୍ଟ ଅରୁଆ ଚାଉଳରେ ଅନ୍ନ ପ୍ରସ୍ତୁତ କରିଥିଲୁ। ଯୋଉଟା କି ଆମର ଅନ୍ନପୂର୍ଣ୍ଣା ପତ୍ର ଦେଇକିିଣି ଅରୁଆ ଚାଉଳ ପ୍ରସ୍ତୁତ କରୁଥିଲୁ। ତା'ପରେ ମୁଁ ହରଡ଼ ର ଏକ ଡାଲମା ପ୍ରସ୍ତୁତ ତ କରିଥିଲି ଯୋଉଟା କି ଆମର ତା ଦେହରେ ଗାଦ୍ ଜର ପଡୁଛି, ଆଉ ବିନ୍ସ ପଡୁଛି, ଟମାଟର ପଡୁଛି, ସାରୁ ପଡୁଛି, ଆଳୁ ପଡ଼ୁଛି, କଖାରୁ ପଡ଼ୁଛି, ତା' ସହିତ ବାଇଗଣ, ଟମାଟର, କଞ୍ଚା ଲଙ୍କା ପକ୍ କେହି ଅଦା ଛେଚି ଦେଇକି ଭଲସେ, କରିଥିନି ଆମର ସବୁବେଳେ ମନ୍ଦିରର ଭୋଜନ ଭାବିକି ଖାଉଛନ୍ତି। ଆଉ ତା ସହିତ, ଟିକେ ଆମ୍ବର ଖଟା କରିଥିଲି। ଆମ୍ବ ଖଟା ଟା ଆମ୍ବ ତ ଆଉ କନ୍ ଞ୍ଚା ଆମ୍ବ ଆମ ବାରିକର ଗଛରେ ବହୁତ ସାରା ଅଛି। ସେ ଏଥିରୁ କଞ୍ଚା ତ ଆଉ ନାହିଁ, ପାଚିଲା ପାଚିଲା ହେଇଯାଇଛି। ସେଥିରୁ ଆଣିକି ଦର କଞ୍ଚା ଯୋଉଟା ଥିଲା କି ଗଛରେ, ଏକ ଖଟା ପ୍ରସ୍ତୁତ କରିଥିଲି। ତା, ସହିତ ମୁଁ ଟିକ୍ କେ ଆଉ କୋବି, ଆଉ ଆଳୁ, ଆଉ ଟମାଟର ଦେଇକି କ କଷାର ପ୍ରସ୍ତୁତ କରିଥିଲି। ତା ସହିତ ଭେଣ୍ଡି, ଆଳୁ ଟିକେ ମସଲା ଦେଇ ଭାଜି ଥିଲି। ଯୋଉଟା କେରେ ଆଜି ବିନା ପିଆଜ, ରସୁଣ ଯେହେତୁ ଟିକେ ଅଦା, ଜିରା ଆଉ ଲଙ୍କାଗୁଣ୍ଡା, ଧଣିଆ ଗୁଣ୍ଡ ସବୁ ଦେଇକି ଟିକେ ପ୍ରସ୍ତୁତ କରିଥିଲି। ତା ସହିତ ଜହ୍ନି ଆଉ, ଆଳୁ ଆଉ, ବାଇଗଣକୁ ସିଝେଇଥିଲି। ପୋଟଳକୁ। ଆମର ଟିକେ ଟିକେ ଦଳା ଚକଟା ନ ଖାଇଲେ, ସେ ଟିକେ
ପ୍ରସ୍ତୁତ ଟା ବହୁତ ବଢ଼ିଆ ଲାଗେ। ହଉ ଯେହେତୁ ଗୁରୁବାର ଅଛି, ପୋଡାପୋଡିି ହବନି ସିଝା ସିଝି ଆଉ! ନା, ଆମର ବି ସେ ଆମର ବି ସେଇଭଳିଆ ହେଇଥିଲା-ଆ ଅରୁଆ ଭାତ ଯେହେତୁ ହଁ, ଆମର ବି ଅରୁଆ ଭାତ ହେଇଥିଲା, ପିଲା ସବୁ କହିଲେ ଅଧା ପିଲା ଆଜି ଉଷୁନା ଭାତ ହେଇଥିଲା, ପିଲା କହିଲେ ଆମେ ସବୁ ବହୁ ଇଛା ହଉଛି, ଅରୁଆ ଖାଇବାକୁ। ଅରୁଆ ଭାତ, ଡାଲି ଆଉ-ଉଁ ଜହ୍ନି ତରକାରୀ, ଜହ୍ନି ଆଳୁର ର ସୋରିଷ ରେ ପୋସ୍ତ ଦେଇକି ତରକାରୀ ହେଇଥିଲା।
ସେ ଜହ୍ନି ଆଳୁ ର ପୋସ୍ତଟି କେମିତି ଆପଣ କରୁଚନ୍ତି?
ଏଇ ମସଲା ଫସଲା କଷି ଦେଇକି ଅଦା, ରସୁଣ, ପିଆଜ ମସଲା କଷି, ଜହ୍ନିକି ଯଦି ଏଠି ଯେହେତୁ ଆମର ବାପା ଘରିକା ପସନ୍ଦ କରନ୍ତିନି, ଡାଇରେକ୍ଟ ରୁ ସିଧା ଆମେ ଜହ୍ନିକି ମସଲାରେ ପକେଇ ଦଉଛି। ଜହ୍ନି କିନ୍ତୁ ଟିକେ ଦରଭଜା କରିକି କାଢି ଦେଲେ, ତା ସ୍ଵାଦିଷ୍ଟ ଆହୁରି ବେଶୀ ଭଲ ଲାଗେ, ଯୋଉଟା କି ମୋ ବୋଉ କରେ। ଆଳୁକୁ ମସଲାରେ ପକେଇଦବ, ଜହ୍ନିକି ପକେଇଦବ, ତାକୁ କଷି ହେଇକି ଭା ସିଝିଗଲା ପରେ ଅଳ୍ପ ପାଣି ଦେଇଦବ, ସେ ଫୁଟି ଗଲା ପରେ ପୋସ୍ତ ଦେଇଦେବେ। ଆଉ ପୋସ୍ତ ଦେଇ କି ପ ସେ ଜଷ୍ଟ ବେଶୀ ନୁହଁ, ଅଳ୍ପ ଫୁଟିଲା ମାନେ କାଢିଦେବେ। ତାର ତ ସୁନ୍ଦରରେ ତରରେ, ସେ ତରକାରୀ ଟେ ହେଇଯିବ। ଆଉ ପାଣି କଖାରୁ ଡଙ୍କ, ଆଗ ଆଗ କଅଁଳିଆ ଡଙ୍କ ତରକାରୀ ଅପା କରିଥିଲେ, ଅପା କହିଲେ ଆମ ଆଡେ ହୁଏ ବୋହୁତ ସ୍ଵାଦିଷ୍ଟ ଲାଗେ ଆଜି ମୁଁ ବନେଇବି ଖାଇବ। ଆଜି ଗୁରୁବାର ବି ଅଛି ଆଇଁଷ ଫାଇଁଷ କିଛି ହବନି ତାକୁ ହେଇଥିଲା ଆଉ ଆଳୁ ଉ ପଘରା ହେଇଥିଲା ଆଉ ଆମର ବି ଆମ୍ବ ଖଟା ହେଇନଥିଲା ଯଦିଓ କିନ୍ତୁ ଯେହେତୁ ଭୋଜି ଥିଲା ପାଖରେ ଦେଇଥିଲେ।
ଆଚ୍ଛା ଆଚ୍ଛା ଆପଣଙ୍କର ଆଉ ଆମର ତ ମା କହିଚନ୍ତି କାଲି ପାଇଁ ଟିକେ ବେସର ଗୋଳାର ପ୍ରସ୍ତୁତ ହବ ଯେଉଟା କିି ଆମର ସବୁ ଡଙ୍କ ରହୁଚି କଖାରୁୁ ଡଙ୍କ, ପୋଇ ଖଡା ଶାଗ, କଖାରୁ ପଡିବ, ସାରୁ ପଡିବ, ଆଳୁ ପଡିବ ତା ଦେହରେ ସଜନା ପତ୍ର ରାଇ ରାଇ ରାଇତା ତାକୁ ପ୍ରସ୍ ସ୍ତୁତ ହବ ସେ ରାଇତାଟି ବୋହୁତୁ ମନମୁଗ୍ଧ କର କିନ୍ତୁ ଆମର ଅରୁଆ ହେଲେ ବି ହଁ। ଅରୁଆ ହେଲେ ବି ଆମର ଉଷୁନାର ପଖାଳ ହେଇଚି କାରଣ ଅ ଆମ ଘରେ ଯେହେତୁ ଜଣଙ୍କର ମଧୁମେହ ରୋଗ ହେଇଚି ସେ ଯେହେତୁ ଖାଉନାହାନ୍ତି ଆଉ ତାଙ୍କର ଏକ ପୁତ୍ର ସନ୍ତାନ ଅଛି ସିଏ କି ଟିକେ ଏ ଅରୁଆ ସହିତ ବି ଉଷୁନା ସେ ପଖାଳ ଖୋଜିବେ ସେ ସେଥିପାଇଁ ଏକ କିଲର ଉଷୁନାର ବି ପ୍ରସ୍ତୁତ ହେଇଚି ଆମେ ଯୋଉଟାକି ଆସନ୍ତା କାଲି ସେବନ କରିବୁ ଆଉ ଆଜ୍ଞା ଆମର ତ ଏମତି ଚାଲୁଚି। ଦୈନନ୍ଦିନ ଜୀବନ ମଧ୍ୟରେ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୋଉ ଜରୁରୀ ତ ଖାଦ୍ୟର ଆମେ ବି ଯଦି କୌଣସି କର୍ମକ୍ଷେତ୍ରକୁ ଯାଉଚୁ କିମ୍ବା ଯାହା ବି କରୁଚୁ କେବଳ ଏଇ ପେଟ ପାଇଁ ସବୁ ନା ଟ ଖାଦ୍ୟ ପ୍ରସ୍ ତୁତ ପାଇଁ ଆମେ ସବୁଠି ଯାଇ ଖଟୁଚୁ ବୁଝିପାଇଲେ ନା।
ନିଶ୍ଚିତ।
ଏମତି ହୋଉଚି ଆମର ଚାଲିଚି ଆଉ ଆଉ ଆପଣଙ୍କର ଆଉ କଣ କହୁଚନ୍ତି?
ଆଉ ଆଉ କଣ କହିବି ଆପଣ ଏଇ ଭଲ ଲାଗିଲା ଶୁଣିକି। କାରଣ ଆପଣ ବୋହୁତ ସାରା ଖାଦ୍ୟ ପ୍ରସ୍ତୁତ କରୁଚନ୍ତି ମଧ୍ୟାନ ଭୋଜନ। ଆଉ କମ ଦିନି ବୋହୁ ହବା ଭିତରେ ବୋହୁତ ଭଲ ଭଲ ଖାଇବା ବନୋଉଚନ୍ତି ଶୁଣିକି ଖୁସି ଲାଗିଲା। କାରଣ ସମସ୍ତେ ରୋଷେଇ ଶିଖିନଥାନ୍ତି। କାରଣ ଆପଣ ବୋ ଯାହା ଫଳରେ ମତେ ସେଟା ଶୁଣିକି ଗୋଟେ ଆତ୍ମ ତୃପ୍ତି ହେଲା କାରଣ ପାଠ ପଢିବା ସାଙ୍ଗେ ସାଙ୍ଗେ ଚାକିରି କରିବା ସାଙ୍ଗେ ସା କଳା ରହିବା ଦରକାରେ ଯେହେତୁ ଆମେ ଚାକିରୀ କରିନୁ। ତେଣୁ ଯେହେତୁ ଆପଣ ଚାକିରି ବାକରି କରିଚନ୍ତି।
ମୋର କିନ୍ତୁ ରୋଷେଇର ଅଭିଜ୍ଞତା ବୋହୁତ କମ ଯୋଉଟା କି ଯୋଉଟା କିି ରୋଷେଇର ଅଭିଜ୍ଞତା ମୋର ବୋହୁତ କମ୍। ଉଁ ହୁଁ ମୁଁ ଟିକେ କେମତି ଆସି କରୁଚି ସେଇଟା। ଜଲଦି ଶିକ୍ଷିତ ନେଲେ ତାପରେ ଜଲଦି ଆମର
ହୁଁ।
ଆଜ୍ଞା ଆଜ୍ଞା ଯାଉ ଆପଣ ଟିକେ ବୋହୁତ ସ ମାନେ ମୋ ପଟିଆ ହେଇ କହୁଚନ୍ତି କି ମତେ ଟିକେ ଆଗକୁ ନବାକୁ ଆଶା କରାଉଚନ୍ତି ଯେମିତିକି କହିଲେ ଆପଣ ଭଲ ପ୍ରସ୍ତୁତ କରିପାରୁଚନ୍ତି ଆପଣ ଏଇ କିଛି ଖୁସି ଖୁସିର ମଧୁର କଥା କହିକି ମୋ ମନଟାକୁ ମୋହି ଦେଲେ ଯଦି ଆପଣ କିଛି ଇ ବିରୁ ଆଉ ଟିକେ କ୍ରୁର ଭାଷାରେ କଣ କହିଥିଲେ ବୋଧେ ମୋ ମୋ ମନରେ କିଛି ଆ କଷ୍ଟ ଅନୁଭବ ହେଇପାରିଥାନ୍ତା। ଆପଣଙ୍କ ଠାରୁ ଦୂରେଇବାକୁ ଯାଇଥାନ୍ତି କିନ୍ତୁ ଆପଣ ଯେହେତୁ ମନମୁଗ୍ଧକର କଥା କହିକି ମନଟାକୁ ମୋହି ଦେଲେ ସେଥିପାଇଁ ଆପଣଙ୍କୁ ଅନ୍ତରରୁ ଧନ୍ୟବାଦ ସହିତ ନମସ୍କାର। ଆଉ ଆପଣଙ୍କ କଥା ବି ମତେ ବହୁତ ଭଲ ଲାଗିଲା ସୁନ୍ଦର ଲାଗିଲା ଆପଣଙ୍କର ଯୋଉ ଜହ୍ନିପୋସ୍ତ ମୁଁ ନିଶ୍ଚିନ୍ତ ଆମର ଜହ୍ନି ଅଛି ଆସନ୍ତାକାଲି ତ ଯେହେତୁ ବେସରର ରାଇ ହବ ତା ଆର ଦିନ ମୁଁ ନିଶ୍ଚିନ୍ତ ଜହ୍ନିର ରାଇତା ଯୋଉ ଜହ୍ନିର ରାଇ ନା ଯୋଉ ପୁସ୍ତ ଜହ୍ନି ଯୋଉ କହିଲେ ସେଟା ନିଶ୍ଚିନ୍ତ ନିଶ୍ଚିନ୍ତ ପ୍ରସ୍ତୁତ କରିବେ।
ଶଶୁରଙ୍କୁ ଖୁଆନ୍ତୁ ସ୍ଵାମୀ ଜେଜେବାପା ଜେଜେମା ସମସ୍ତଙ୍କୁ ଖୁଆନ୍ତୁ ସମସ୍ତେ ପସନ୍ଦ କରିବେ। ଆଉ ଯେହେତୁ ନୂଆ ବୋହୁ ମା ସମସ୍ତେ ବେଶୀ ଖୁସି ବି ହେବେ ଯାହା ହଉ ଆମ ନୂଆ ନୂଆ ଜିନିଷ କରିକି ଆମ ବୋହୁ ଆମକୁ ଖୋଇପାରୁଛି। ଆଉ ଆମ କାମ ତ ସେଇଆ ବଡ ମାନଙ୍କୁ ଭଲ ଭଲ ଖାଇବା ତାଙ୍କର ସେତିକି ଦରକାର। ଆମ ମାନଙ୍କ ଠାରୁ ସେତିକି ଆଶା ଦରକାର ବାକି ଆମ ନିଜ ବ୍ୟକ୍ତିଗତ କାମ ପାଇଁ ଆମେ ଯାହା କରିବା। ଆଜ୍ଞା ଆପଣଙ୍କର କଥା ହେଇକି କଥା ହେଇକିି ବହୁତ ଆନନ୍ଦ ଲାଗିଲା କାରଣ ବନ୍ଧୁ ଗୋଟେ ଜିନିଷ ସେଇ ଜାଗାରେ ଆପଣ କଥା ହେଲେ ସବୁ ଭୁଲିଯିବେ।
ଆଜ୍ଞା ଆଜ୍ଞା ମତେ ବହୁତ ଖୁସି ଲାଗିଲା ଆପଣ ଏବେ। କଲଟିକୁୁ ସମାପ୍ତ କରନ୍ତୁ ଆଉ ଆଜ୍ଞା ନମସ୍କାର।